ଲାଗୁନି ହାଲୋ ହେଲା ହେଲା। ହଁ। ଏଇବା ବସିକି ଏବେ ରୋଷେଇବାସ ସରିଲା। ଏବେ ଆସିକି ଦେଖୁଥିଲି ଟିକେ ଏଇ ଭୋଉଣୀ ଜଣେ ଫୋନ୍ କରିଥିଲ ଯେ କଥା ହୋଉଥିଲି ଆଉ।
ହଁ ହଁ।
ଆଉ ତମ ଘର ପ୍ରପର କେ-କେଉଁଝର ମାନେ ଆନ୍ଦପୁରୁ ପ୍ର‌ପର।
ଏମତି ତ ସେମିତି କଥା ହେଇପାରିବାନି ଆଉ କଥା ହେବା ପରେ ଆଉ।
ମାନେ ଏମିତି ସେମିତି ମାନେ ହାଲୋ।
କଥା ହେଇସାରିଲେ।
ହୁଁ ହୁଁ।
ମୁଁ କ-କହିବି। ଆଉ ରୋଷେଇ ସରିଲାଣି?
ରୋଷେଇ ସରିଲାଣି ହଁ ବସିଚି ଏବେ ଏବେ ତ ସ ଟର ଡେ ଝିଅ ହୋରିକା ଝିଅ ସ୍କୁଲ ଯାଇଚି। ଆସିଲେ ହେଟୁ ବାପା ବି ଟିକେ ଭୁବନ ଯାଇଥିଲେ। ଆସିଲେ ତ ଏ ଣେ ସେ ଏନା ଗାଧେଇ ପାଧୋଇବେ ଖିଆ ଫିଆ କରିବେ ସବୁ। ଏଇନା ହେଇଥୁ ଖାଇ ପିଇକି ଶୋଇବୁ ପୁଣି ଉଠ ପୁଣି କଣ କର ଛୁଆପିଲା ଯିଏ ଯେମିତି ଖାଇବେ ପୁଣି ଏ ଧୂପ ଦିଅ ହେଠୁ ରାତି ପ୍ରିପେୟାର କର ହେଠୁ ପିଲା ଛୁଆଙ୍କୁ ପାଠ ପଢାଅ ହେଠୁ ଫୋନ ଫାନ୍ ଟିକେ ଉଁ ହଁ ଦେଖ ହେଠୁ ଶୁଅ ପୁଣି ପାଞ୍ଚଟା ସାଢ଼େ ପାଞ୍ଚଟାରୁ ଉଠ ତା ପୂର୍ବରୁ ତ ଉଠିଆ ଆଉ ନିଦ ତ ଭାଙ୍ଗୁନି ଆଉ ହେଠୁ ଦା ପୁଣି ଏ ବର୍ଷା ସିଆଡ଼େ କେମତି ହେଉଛି?
ନାଇଁ ମ ଟୋଟାଲି ବର୍ଷା ନାହିଁ ଇଆଡେ।
କାଲି ହେଇନି କାଲି ହେଇନି?
କାଲି ହେଇନି କାଲି ଜୋରରେ ଉଠେଇ ଥିଲା ହେଲେ ହେଲାନି।
ନାଇଁ ଆମର ଇଆଡେ ଅଳ୍ପ ଟିକେ ଟିକେ ହେଇଛି ଯେ ଉଁ ଯୋଉ ଧର ବିଲ ରୁଆରୁଇ ହଉଛି ନା
ହୁଁ ହୁଁ ହୁଁ ନାଇଁ ଆମର ହେଇନି ପରା ଆମର ପରା ତଳା ପଡିିନି।
ଏଇ ଆମର ତ ସେଇ ତଳି ପଡିଛି ଯେ ପାଣି ନାହିଁ ପାଣି ମଡେଇଛନ୍ତି ତଥାପି ଉଁ ବିଲ ଫିଲା ଆଡ଼େ ସବୁ ଫାଟି ଯାଉନି ଏତେ ଯୋଉ ଖରା କେଡ଼େ ଜୋରେ ଖରା ହଉଛି କେତେ ଗରମ ହଉଛି ଗରମ ହଉ
ସେଥିପାଇଁ ତ ଏପର୍ଯ୍ୟନ୍ତ ଆମର ତଳି ରଜ ପରେ ପରେ ପଡିଯାଏ। କିନ୍ତୁ ଏବ ବର୍ଷ ପଡ଼ିନି କେମିତି ପଡିବ ଏ ପାଣି ତ ବିଲରେ ଟୋଟ ଟୋଟାଲି ନାହିଁ ଏଙ୍କର ଏପଟେ କେନାଲ
ସେଇପଟ ଗୁରାକ ବର୍ଷା ବେଶୀ ହୁଏ କିନ୍ତୁ କେଉଁଝର ଲାଇନ୍ ଟା ବେଶୀ ବର୍ଷା ହୁଏନି?
ହୁଏ
ଏବେ ଏବ ବର୍ଷ ଯୋଉ ଏଲ ନିନୋ ଆସିଛି ସେ ସେଇଟା ତା କରାମତି ଦେଖଉଛି ବୋଧେ କହୁଛନ୍ତି ଯେ ମ ଅ ହବ ମରୁଡି ମୁଁ ମାନେକ ମୁଁ ତ ଜାଣିନଥିଲି ଏଇ ଆମ ଦିଅର ଫିଅର ସବୁ କହିଲେ ବିଲ ଫିଲ ମୁଁ କହିଲି କାହା ବିଲ ଆଣନି ଏ ବର୍ଷ ମରୁଡି ଫରୁଡି ଅଛି ଆଣନି କିଛି ନା ମରୁଡି ହେଲେ କଣ ଛାଡ ହବନି? ମତେ କହିଲେ ମୁଁ କହିଲି ଛାଡ ହବ ଯେ ତମକୁ କେତେ ଛାଡିଦେବେ ସବୁ? ଯିଏ ଯେତିକି କରିଛି ଯିଏ ଜଣ କୋଡିଏ କୁଇଣ୍ଟାଲ ଧର ଗୋଟେ ଜଣେ ଧାନ ନବ ସିଏ କେତେ ତମକୁ ଦି କୁଇଣ୍ଟାଲ ଭଳିଆ ଛାଡିବ କି କଣ ଆଉ କଣ ତ ଛାଡିଦ ଦେବ ନା କଣ ତମେ କାଇଁ ପର ବିଲ କରୁଛ କାଇଁ ନିଜର ତ ଏତ ଏତେ ବିଲ ଅଛି ହେରା କାଇଁ କରୁନ, ତମେ କାଇଁ ପର ବିଲ ଗୁଡାକୁ ଆଣିକି କରୁଛ?
ହୁଁ ହୁଁ।
ଏ ସେଇ
ନାଇଁ ଏବର୍ଷ ଯାହା ଯେମିତି ନିଜର ଅଛି କରନ୍ତୁ, ନହେଲେ ହୁଁ କାହାଠୁ ଆଣିକି କଲେ ଲସ୍ କାହାଠୁ ଆଣିଲେ ଲସ୍ ହବ କାହିଁକି କହିଲେ ମରୁଡି କହୁଛନ୍ତି ଆଉ ଅ ଏବେ ଶିତ ଚୁଏସନ ବି ସେମିତି ହେଇ ଆସୁଛି ଦେଖୁନାହାନ୍ତି ମାନେ ରଜ କେବ ଗଲାଣି ପନ୍ଦର ଦିନି ହେଲା କିନ୍ତୁ ତଳି ବି ପଡିନି ଏପର୍ଯ୍ୟନ୍ତ।
ହୁଁ ଆମର ଆର ଶୁକ୍ରବାର ତଳି ପଡିଲା ଏଇ ଶୁକ୍ର ସେଦିନଠୁ ପାଣି ମଡେଇଲେ ଏକୁ ଆଉରି ପୁ ଦି ଦିନରେ ପୁରା ଶୁଖିଲା ଠକ୍ ଠକ୍ ପୁରା କହନ୍ତି କଣ ଗ ଗଜା କରିକି କଣ ପକାନ୍ତି ବିଲ ହେରା ତ ମୁଁ ଏତେ ଜାଣିିନଥିଲି ଏଇଠି ଆସିକି ଟିକେ ଟିକେ ଯାହା ଶୁଣୁଛି କର୍ଜ କାଳେ ହେଲେ ନଷ୍ଟ ହେଇଯିବ ଏବେ କଣ ଆଣୁଛନ୍ତି ଉଁ ପାଣି ମଡେଇ ଯେ କାଲି ଟିକେ ବର୍ଷା ହେଇଛି ଜଷ୍ଟ ଭୂଇଁ ଓଦା ଟିକେ ଏମିତି ବି ଉଁ କିଛି ଯେ ଯେତ ପୁଣି ଯୋଉ ଅଳ୍ପ ବର୍ଷା ସିଏ ବେଶୀ ଭୟଙ୍କର ଆଉ ବେଶୀ ଗରମ।
ବେଶୀ ମାନେ
ଗୁଳୁ ହଁ ହୁଳ ଟେକୁଛି ଗୁଳୁଗୁଳି ହଉଚି ସେଇ ବା।
ଆମର ସେମିତି ବି ଟିକ କେ ନାହିଁ ଜୋରରେ ଉଠେଇଥିଲା ମାନେ ଘଡ଼ଘଡ଼ି ଫଡ଼ଘଡ଼ି ମାରୁଥିଲା ସବୁ ଭାବୁଥିଲେ ଓ ହୋ ବର୍ଷା
ଆମର ବା କିଛି ଘଡଘଡି ନାଇଁ ତା ପୂର୍ବ ଦିନ ଘଡଘଡି ମାରିଲା ଆମେ ପ୍ରିପେଆରେ ମାନେ ଅଁ ପା ଲାଇନ୍ ଫାଇନ୍ କଟି କୁଟା ଯିବ ଲାଇନ୍ ତ କଟିଲେ ଗାଁ ଗହଳିଏ ଦେଖୁନ ଦି ଦିନେ ତିନି ଦିନେ ତ ଥରେ ଥରେ ଆସୁଚି ଭାରି ଚଡ଼କ ଫଡ଼କ ମାରିଲେ। ଏ ସେଇଠି ଆମେ ରେଡ଼ି ହେଇଗଲେ ଯେତୋଳେ ଆମେ ପ୍ରିପେୟାର ହେଇକି ରହୁଚୁ ସେ ତେବେଳେ ଲାଇନ୍ ଆଉ କଟୁନି କି ବର୍ଷା ହଉନି। ଯେତେଳେ ଆମେ କିଛିରୁ ପାର ହେଇନଥିବୁ ସେଇଦିନ ହଠାତ୍ କି ଆସିବ ଧୋଇବ ବର୍ଷିବ ଦୁ ଯା। ଉ ନା ମୋବାଇଲ୍ ଚାର୍ଜ ଥିବ ନାଁ ହଁ ସେଇଟା ହିଁ ହଉଚି ତ।
ମତେ ଯାହା ହେଲେ ଭାରିପଡ଼ିବେନି।
ସେମିତି ହଉ ଚି ଆ ଏଇ ରଜ ଅଳୁକୁ ଦୁଇ ତିନ୍ ଦିନ୍ ଯୋଉ କେତେ ଲଗାତାର ବର୍ଷା ହେଲା ଚଡ଼ଉ ଫଡ଼ଉ କେମିତି ମାରୁଥୁଲା?
ହଁ ନାଇଁ ଆମର ଏପଟେ ନାହିଁ। ନାଁ। ଅ ଗୋଟେ ଦିନ ହେଇଥିଲା ବୋଧେ ମଝିରେ ବର୍ଷା।
ହଁ ଏଇଠି କାଲି ଟିକେନାକୁ ହେଲା ଆଠ ଦିନ ପରେ ତଳିରେ ମେ ଟିକେ ଟିକେ ପାଣି ହେଲା ସେଇ ଟିକେ ବି ଲୋକମାନେ ଯେମତି ଚାତକ ଅନେଇଥାଏ। ପକ୍ଷୀ ଟିକେ ବର୍ଷା ହେଲେ ସେମିତି ଟିକେ ଟିକେ ଯାର ତଳି ଥିବ ତାର ଉଠିଯିବ।
ହଁ।
ହୁଁ। ଆଉ ତମ ପରିବରେ କିଏ କିଏ ଅଛନ୍ତି?
ଅଛନ୍ତି ଶଶୁର ଏକ୍ସପାର୍ଡ କରିଗଲେ ଏ ବର୍ଷ। ଆଉ ଶାଶୁ ମା ଅଛନ୍ତି ଆଉ ଅଛୁ।
ସେ ଆନ୍ଦପୁରରେ?
ହୁଁ।
ଉଁ ହୁଁ ଏ ପୁଅ ଝିଅ କଣ?
ମୋର ଦୁଇଟି ଝିଅ ଗୋଟେ ପୁଅ।
ଉୁଁ ହୁଁ ପଢ଼ିଲେଣି ସବୁ କେତେ କେ କେତେ କେବେ?
ହୁଁ ହୁଁ ମୋ ଝିଅ ଟେନ୍ଥରେ ପଢ଼ୁଚି ବଡ଼। ଆଉ ସାନ ସିକ୍ସ୍ କ୍ଲାସ୍ ରେ ପଢ଼ୁଚି। ଦିବେ ହଁ ଦବ। ଆଉ ହଁ ସାନ ସିକ୍ସ୍ ଆ ପୁଅ ତ ଏଲ୍ କେ ଜି ଯାଉଚି ଆଉ ଏଇ ବର୍ଷ।
ହେଇଡ଼ି କଣ ଗଭମେଟ୍ ସ୍କୁଲ୍ ନାଁ ଅଛି ସବୁ ମିଡ଼ିୟମ୍ ଇଂଲିଶ୍ ମିଡ଼ିୟମ୍? ଇ ଅଲଗା ପ୍ରାଇ ଇଏ।
ପୁଅ ଯାଉଚି ଇଂଲିଶ୍ ମିଡି଼ୟମ୍ ଏଇ ଝିଅ ଧିଆଙ୍କେ ଯାଉଚନ୍ତି ଗମେଟ୍ ସ୍କୁଲ୍ କୁ।
ଉଁ ହୁଁ। ଏ ଗମେଟ୍ ର ବି ଭୋଉତ୍ ଫାସଲିଟି ସବୁ ହେଇଲାଣି ନାଁ ଭଲ
ହେଲାଣି ହେଲାଣି ହଁ।
ପ୍ରାଇଭେଟ୍ ସ୍କୁଲ୍ କଣ ନାଁ ମାନେ ମନଫ୍ରଣ୍ଟ୍ ନାଁ ଏମତି ଉଁ
କଣ କଣ କହିଲେ?
ପ୍ରାଇଭେଟ୍ ସ୍କୁଲ୍ ତାଙ୍କର କଣ ମନଫର୍ ସ୍କୁଲ୍ ନାଁ ଯୋଉ ଜାଭିୟର୍ ନାଁ କଣ?
ନାଇଁ ନାଇଁ। ତାର ଇଙ୍ଗ୍ ତା ସ୍କୁଲ୍ ନାଁ ପା ଉଁ ଅ ଇଣ୍ଟରନେସନାଲ୍ ଓ ଓମ୍ ଓମ୍ ଶାଇ ଇଣ୍ଟରନେସନାଲ୍ ପବ୍ଲିକ୍ ସ୍କୁଲ୍।
ଓହ କେ କେତେ ବାଟ ସେଇଠୁ?
ଏଠୁ ଆମର ଛଅ ସାତ କିଲୋମିଟର୍ ହବ।
କେମତି ଯାଉଚନ୍ତି? ବସ୍ ଫସ୍ ଆସୁଚି କଣ ଗାଡ଼ି ଆସୁଚି ନାଁ ଆଚ୍ଛା ଏ ବର୍ଷ ଫାଷ୍ଟେ ଆଡ଼ିମିସନ୍ କରିଚନ୍ତି?
ହୁଁ ହୁଁ ନାଇଁ ଫାଷ୍ଟେ ଏଲ୍ କେ ଜି ପରା ହଁ ହଁ।
ନାଇଁ ନାଇଁ ଆ ଏବେ ସବୁ ଗମେଣ୍ଟ କରିଦୋଉନି କି ହୁଁ ଇଂଲିଶ୍ ମିଡି଼ୟମ୍ ଟାରେ ପଢୁଚନ୍ତି ନାଁ କି?
ହଁ
ଇଂଲିଶରେ ଓଡିଆ ବି କମ୍ପୂଲ୍ସରୀ ଦଉଥିବେ ନା ଗୋଟେ ସବଜେକ୍ଟରେ ହଁ ଏ ମ ଆଇ ଏଲ୍ ଟା କ କରିବେ ଆଉ
ହ ହ
ମୁ ସେଇଟା ଦେଖିକି କହୁଥିଲି ଆଉ ଉ ଆଉ ତମ ହଜବେଣ୍ଡ କଣ କରୁଛନ୍ତି?
ପ୍ଲାଣ୍ଟ
ନାହାନ୍ତି।
ହଁ ହଁ ଅଛନ୍ତି ମୁଁ ପ୍ଲାଣ୍ଟ କହିଲି
ଓହୋ ମୁଁ କହିଲି ହଜବେଣ୍ଡ କଣ କରୁଚନ୍ତି।
ହଁ ପ୍ଲାଣ୍ଟ ରେ ଅଛନ୍ତି ପରା ତା ଟା ରେ ହୁଁ ହୁ ହୁ
ଓଁ ହୋ ଆ ସା ଶ୍ୱଶୁର କଣ କରୁଥିଲେ କି ରିଟାଡ୍ ହେଲେ କି ଚାକିରି?
ରିଟାଡ୍ ନୁହ ସେ ଡେଥ କରିଗଲେ।
ଓ ଡେଥ କରିଗଲେ
ହଁ
ସେ କଣ କରୁଥିଲା ଆଗରୁ?
କିଛି ନାହିଁ ଏମତି ଚାଷ କରୁଥିଲେ। ହୁଁ ଶାଶୁ ଅଛନ୍ତି।
ଷ୍ଟ୍ରଙ୍ଗ୍ ଅଛନ୍ତି।
ନଣନ୍ଦ ବାହା ହେଇସାରିଛନ୍ତି।
ଜଣେ
ଦି ଜଣ
ନିଜା ଜଙ୍କ ହେଇ ଯାଇଛନ୍ତି।
ଥିଏ ହୁଁ
ତୋ ଶାଶୁ ଷ୍ଟ୍ରଙ୍ଗ ଅଛନ୍ତି।
ହଁ ସିଏ ଅଙ୍ଗନବାଡିରେ ଟିଚର ଅଛନ୍ତି।
ଓ ହୋ
ହୁ ସେ ଷ୍ଟ୍ରଙ୍ଗ ଅଛନ୍ତି। ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି ହଁ ହଁ ସଲାଣି ଖାଲି ପୁଅ ଆସିଲେ ଖାଇବୁ ଆଉ
ଆଉ ଝିଅ ହେରିକି ଆସିଲାଣି
ଝିଅ ଆସିଲେଣି ସେଇ ଗାଁରେ ତ ପଳେଇ ଆସିଲେ ପୁଅର ଛୁଟି ଟି ହେଲାଣି ଗାଡ଼ି ଆସୁ ଆସୁ ଟିକେ ଲେଟେ ରେ ପହଞ୍ଚିବ ଏଇଠି ଆଉ
ଉୁଁ ହୁଁ ଆସିଲେ ଗାଧ ଫାଧ କରୁଛନ୍ତି ନା ଗାଧୋଇକି ସ ସକାଳୁ ଯାଉଛନ୍ତି।
ନାଇଁ ନାଇଁ ଆସିଲେ ଗାଧୋଇବ ଆସିଲେ ଗାଧୋଇକି ଖାଇବ ଛୋ ଟ ଛୁଆ ଆଜି ସେ ମୁଗ ଡାଲି ଭଜା ଭାଇ ଏଇ ଯୋଉ ଭ ଜା ଆଉ ଶାଗ ଭଜା ଏଟା କଣ ଭତ୍ତା ଯଉ ଆଳୁ ବାଇଗଣ
ଓ ହ ଆଜି କଣ ଯାହାକୁ ଫୋନ କରୁଛି ସମସ୍ତେ ଖାଲି ଭଜା କରୁଛନ୍ତି ଆଉ ଆଜି ଆମର ବି ସେ ଭେ ଣ୍ଡି ବାଇଗଣ ଜହ୍ନି ପନିର ସବୁ ମସଲା ଦେଇକି ଭାଜିଛି ଭେଣ୍ଡି ଖଟା କରିଛି ଡାଲମା କରିଛି ଅ ଏତିି କରିଛି ଆଉ ଯିଏ ଆମ୍ବ ଫାମ୍ବ
ଆଜି ମୁଁ ଯେତେ ଜଣଙ୍କ ସହିତ କଥା ହେଲିଣି ସେ ଡାଲମା ଡାଲି ଅଧିକାଂଶ
ଆମ ଝିଅ ଆସିଲାଣି ବୋଧେ ସ୍କୁଲ ଯାଇଥିଲା ତ
ଓହୋ
ଆସିଲେ ନାଇଁ ଏ ଭୁବନରେ ପଢୁଛି ଆ ଚାଁ ହବ ଚାରି ପାଞ୍ଚ କିଲୋମିଟର ହବ ବସ୍ ଆଶୁଚି ବସ୍ ଯାଉଛି।
ଓହୋ ସେ ସ୍କୁଲ ବସନା କି?
ହଁ ସ୍କୁଲ ବସ୍ ଗୋଟେ ଆସୁଛି ତଙ୍କ ତକ୍ଷ୍ୟଶିଳା ତ ଭାରତୀୟ ବିଦ୍ୟାନିକେତନ ତକ୍ଷ୍ୟଶୀଳା।
ଆମର ବି ଏଇଠି ଗୋଟେ ଅଛି ତକ୍ଷଶିଳା ହଁ।
ସେଟା ଓଡିଆ ଇଂଲିଶ ମିକ୍ସ ରେ ଇଏ ମାନେ ଓଡ଼ିଆ ମିଡି
ଇଂଲିଶ ମିଡିୟମ ଅଛି ଆମର ଏଇଠି ତକ୍ଷଶିଳା। ହୁଁ ହୁଁ। ଏଇ କେଶଦୂରାପାଳରେ ଇଂଲିଶ ମିଡିୟମ ଆମର ଅଛି।
ତମର ତ ଆଡମିସନ କରିଥିବ ମାର୍ଚ୍ଚ ଏପ୍ରିଲ ଠୁ?
ହଁ ହଁ।
ପୁଅର ମୋ ପୁଅର ତା ମାନେ ବର୍ଷିକିଆ ଫିସ୍ ଟା ନେଇଯାଉଛନ୍ତି ନା ମନ୍ଥଲି ଫିସ୍ ଟା ନଉଛନ୍ତି।
ବର୍ଷକିଆ। ଆମର ତ ଟୋଟାଲେ ଦଶ ହଜାର।
ଦଶ ହଜାର ନା ସେ ବହି ଦଉଛନ୍ତି ଖାତା ଖାତା ବି ଦଉଛନ୍ତି।
ହୁଁ ହୁଁ ନାଇଁ ଦଉଛନ୍ତି ନା।
ଖାତା ଦଉଛନ୍ତି ଆଉ ମନ୍ଥଲି ନେବେନି ବୋଧେ? ନା ଖାଲି ଆଡମିସନ ଏନ୍ତି ମନ୍ଥଲୀ
ସେଇଟା ମୁଁ ଟିକେ ଭଲ ସେ ଜାଣିନି ସେଇଟା ଭଲସ ସେ ଜାଣିନି ମୁଁ ପଚାରିନି। ମନ୍ଥଲି ଦଉଛନ୍ତି କି ଡେଟ୍ ଟା ଥରେ ଦେଇ ଦେଇଛନ୍ତି କଣ ସେଇଟା ମୁଁ ଭଲସେ ଜାଣିନି। ମୁଁ ତ କେବେ ପଚାରିନି ତା ବାବାଙ୍କୁ ଆଉ।
ନାଇଁ ଆମର ଏଠି ତ ମନ୍ଥଲି ନଉଛନ୍ତି ମେ ମାସକୁ ବି କାଉଣ୍ଟିଂ କରୁଛନ୍ତି ଯେ ସେଇଥିପାଇଁ କହୁଛି
ତା ବାବା ଜାଣିଥିବେ ତା ବାବାଙ୍କୁ ପଚାରିଲେ ସେ କହିବେ।
ଏ ମେ ମାସ ଟା ନଉଛନ୍ତି କି ନାଇଁ ଏଠି ମୁଁ ତାଙ୍କୁ ଟିକେ ଇଏ କରୁଥିଲି ତ ଆର ବର୍ଷ ବି ଏମତି କହିଥିଲି ଆର ବର୍ଷ ବି ଏମତି କହୁଥିଲି ଆଉ ସେଇଥିପାଇଁ ମୁଁ କହିଲି ଦେଖା ଏବେ ସେ କରୁ ଚ ଯୋଉ ନଉଛନ୍ତି କି ନାହିଁ ମୁଁ କହିଲି କି ତମେ ତ ସେ କହୁଛନ୍ତି ଅନଲାଇନ କ୍ଲାସ କରୁଛନ୍ତି ଅନଲାଇନ କରୁଛନ୍ତି କଣ ଖାଲି ଫଟୋ ଉଠେଇକି ବହିରୁ ଫଟୋ ଉଠେଇକି ପାଠ ଦେଇ ଦଉଛନ୍ତି ପାଠ କର ଯୋଉ ଗାର୍ଡିଆନ୍ସ ଯାହା ବାପା ମା ଜାଣିନାହାନ୍ତି ଏମିତି ଅଛନ୍ତି ବି ପିଲାକୁ ସିନା ସ୍କୁଲ ଛଡୁଛନ୍ତି ହେଲେ କଣ ସମସ୍ତଙ୍କୁ ପାଠ ଆସୁଛି ନା କଣ ଯୋଉ ଗଡ଼ିଆନ ପାଠ ଜାଣିନାହାନ୍ତି ସେମାନେ କେମିତି ପାଠ ଛୁଆଙ୍କୁ କରେଇବେ ତମେ ଏଇଟା ପଢ଼େଇ ଦଉଛ। କନା ହେଟୁ ଷ୍ଟାର୍ଟିଂ ରୁ ଗୋଟେ ସପ୍ତାହ ହେଇନି ଦି ତିନିଟା ଚାପଟର ସାରି ଦଉଛନ୍ତି। ଏଇଟା କଣ ଏମତି ଛୁଆଙ୍କୁ ପାଠ ପଢ଼ାଯାଏ। ମୁଁ କେତେ କହିଲିଣି କେତେ କମ୍ପ୍ଲେନ କଲିଣି ଆଉ ସବୁ ଗାଇଡିଆନ୍ସ ସିନା କମ୍ ପ୍ଲେନ୍ କଲେ ହୁଅନ୍ତା ମୁଁ ଯଦି ଏକୁଟିଆ କରିବି ସେମାନେ କଣ କହିବେ ଇଏ ବେଶିଆଛୁଆ। ପଢୁଛି ଇଏ ବେଶୀ ଅ ଆ ଛୁଆଠି ଏଠୁ ଇପ୍ରେସନ ସବୁ ଖରାପ ପଡ଼ିବ ତାଙ୍କଠି।
ପଡ଼ିବନି ପଡ଼ିବ। ଆମର ପୁରା ଗାଡ଼ିର ଅସୁବିଧା ହଉଛି ଯେ ମାନେ ମୋ ପୁଅ ଯାଉନି କାନ୍ଦୁଚି ଜୋରେ। ଟିକେ ଗାଡ଼ି ଛୋଟ ହେଇଯାଉଛି ନା। ଅଧିକ ପିଲା ହେଇଯାଉଛନ୍ତି ଚିଡ଼ ଚିଡ଼ା ଲାଗୁଛି ତାକୁ ସେ ଘରେ ଏ ଧର ଏସିରେ ରହିଲାଣି ସେଠି ଗାଡ଼ିରେ ଗଲାବେଳକୁ ଏତେ ଏତେ ଗରମ ହଉଛି ଆମର ଇଆଡେ ହଁ ଚିଚିଡା ହଉଛି। ଆମେ କମ୍ପ୍ଲେନ କଲାଠୁ ସିଏ-ସି-ସିଏ ବି ସେମିତି କହୁଚନ୍ତି ଆପଣଙ୍କ ଛୁଆ କଣ